ହା ଲୋ।
ହାଲୋ।
ହଁ ଭାଇ କଣ କରୁଚନ୍ତି।
ଭାଇ ଭଲ ଅଛି ଆଉ ଆ
ହଁ ଭଲ।
ଅ ହ।
ତବେ ଜଷ୍ଟ ଖାଇକି ଉପରକୁ ଆସଥିଲି ତ।
ଆ ଆଚ୍ଛା ଆଛା।
ଆପଣ ଖାଇଲେଣି।
ହଁ ଖାଇ ସାରିଲେଣି।
ଆଉ କଣ ଆଜି
ଖାଇବା
ଆଚ୍ଛା ଆଚ୍ଛା। ଟିକେ ଅଣ୍ଡା ଟିକେ ହେଇଥିଲା ମା
ଆଚ୍ଛା ଆଚ୍ଛା
ଆଉ ଆପଣଙ୍କର ସେଇଟା ପରିବେଶ ଏବେ କେମିତି ଅ ଏଇ ଖରା ଅଛି କି ବର୍ଷା ଅଛି ନା ଆଉ ମେଘ ଆଜି ଖରା ଦିନ ଭଳିଆ ଖରା ହେଇଛି ଟିକେ।
ଆଚ୍ଛା ଆଚ୍ଛା।
ବୋହୁତ ଦୂରେ ହେଲାଣି।
ହଁ ନାଇଁ ଏପଟେ ବି ଖରା ହୋଉଥି ଥିଲା ଯେ ଏବେ ବର୍ତ୍ତମାନ ଟିକେ ପାଗ ଟିକେ
ଆଚ୍ଛା ଆଚ୍ଛା ଆମର ବି ଦି ଦିନ ଆଗୁରୁ ଏବେ ଦି ଦିନ କାଲି ପରଦିନ୍ ଟିକେ ବର୍ଷା ମେ ଏ ଖରା ହେଇଚି ଟିକେ।
ହଁ ହଁ।
ହୁଁ ପାଗଟା ପରିବର୍ତ୍ତନ ହଉଛି ନା ଜମା ଟିକେ
ଏବେ ଖରା ମାସ ବର୍ଷା ହବ ଖରା ହବ ଏମିତି ଚାଲିବ ଆଉ
ହଁ ବର୍ଷା କଥା ହେଇ ଚାଲିଛି ତାପରେ ଆସିବ ବର୍ଷା ହେବେ ଯାଇ ତ ମୌସୁମୀ ଆସିଛି ଆସି ଦିନେ ଏବେ ଯାଇ ଭଲସେ ଧୀରେ ଧୀରେ ଆସୁଛି ଆଉ ଏବେ ମାନେ ଭଲସ ଟିକେ ବର୍ଷା ହେଲେ ଯାଇକ ଏ ମଣିଷ ହଁ ଟିକେ ତ୍ରାହି ମିଳିବ।
ହୁଁ ତାପରେ ଥଣ୍ଡା ବି ଟିକେ ରହିବ।
ହଁ ଟିକେ ଭଲ ଲାଗିବ ଟିକେ ନାଇ ଖରା ଯେମିତି ହଉଥିଲା ଏଇ ବର୍ଷ ବାବାର ବହୁତ ବାହାର କୁ ଯାଇହୋଇନଥିଲା କି ଘରେ ରହିହୋଇନଥିଲା
ହଁ ପରା
କାମ ହୋଉ ଯିବାକୁ ହେଲେ ବି ଇଚ୍ଛା ହଉନଥିଲା କଣ କାମ ଯାଇକି କାମ କରିବୁ କଣ କେତେ ଗରମ୍ କଣ କରେ ସବୁଆଡେ ତ ଗଛ ପଛ ସବୁ କାଟି ଦେଇ ଚନ୍ତି ଆଉ କଣ କରିବା ଆ ପାଇଁ ମଣିଷ କାଟି ଦଉଚ ଆଉ
ଏମେ ସବୁ ପରିବେଶ ସବୁ କେମିତି ହଉଛି
ହୁଁ ଆମେ ହି ମଣିଷ ତାୟ ହବା ଆଉ ଆମେ ତ
ହଁ ପରାଆମେ ତ ନିଜେ ଆଉ କାହାକୁ କହିବା କୁଅ
ଆଉ ଟିକେ ଗୋଟେ ଗୋଟେ ଗଛ ବି ଦିନକୁ ଲଗେଇଲେ ବି ଆମର ଭଲ ଫ୍ୟୁଚର ଆମ ପାଇଁ ନହେଲେ ବି ଆମ ଫ୍ୟୁଚର ପାଇ ଭଲ ନା ଆମ ଫ୍ୟୁ ଚର ଥିବ। ଆଉ ଲୋକ ସେଇଟା ବୁଝୁନାହାନ୍ତି ବୋଲି
ହଁ ହଁ ହଁ
ହଁ ବୁଝିଲେ ଆଗ ଉପଳରେ ଯେତେବେଳେୁଁ ଆ ଆମର ଆମେ ଏବେ ବଳକୁ ମାନେ ଆମ ଏଜେ ବେଳକୁ ଗଛ ପତ୍ର ଏତେ ନାହିଁ। ପୁଣି କୋଡିଏ ବର୍ଷ ପରେ କଣ ହବ ପୃଥିବୀ?
ପୁରା ଇଏ ହେଇଯିବ ଆଉ ଆଉ ଗରମ ଆଉ ସମ୍ଭାଳି ପାରିବେନି
ହଁ ଏବେ ତ ଚାଳିଶ ପଇଁଚାଳିଶ ପଚାଶ ଡିଗ୍ରୀ ହେଇଗଲାଣି ଆଉ ଦଶ ପନ୍ଦର ବର୍ଷ ମାନେ ଆମେ ଯେତେବେଳେ ବୃଦ୍ଧ ଅବସ୍ଥାରେ ପଳେଇ ଆସେ ଆଉ ନ ଥିବ କିଛି ହେ ହେଁ
ଶହେ ପ୍ଲସ ହେଇଯିବ ଆଉ ସମ୍ଭାଳିବା ପାଇଁ ନଥିବେ କେହି
ହ ଏବେଠୁ ଗଛ ବଛ ଟିକେ ଲଗେଇଲି ଟିକେ ଟେ ଏ ଭବିଷ୍ୟତରେ ଟିକେ ଶାନ୍ତି ମିଳିବ ଆଉ
ଆଉ କଣ ଚାଲିଛି ଗାଁରେ ହଁ ଭଲ ଅଛନ୍ତି।
ଏବେ କିଛି ନାହିଁ ଯାଇଥିଲୁ ଟିକେ ସକାଳେ ଟିକେ ସେ ସାଙ୍ଗମାନେ ଡାକିଥିଲେ ତ ଯାଇଥିଲୁ ଟିକେ ଟିକେ ଆ ସହର ଆଡକୁ ଯାଇଥିଲ ଟିକେ ଯାଇକି ଟିକେ ବୁଲାବୁଲି କରିକି ଆସିଲୁ ଯେ ଦେଖିଲା ବେଳେ ପୁରା ମାନେ ହେଁ ଆଜି ପରିବେଶ ସେଟା ପ ପା ଗରମ ଏକାଥରେ ଆସିକି ମାନେ ଗାଧେଇକି ଯାଇଥିଲୁ ପୁଣି ଆସିକି ଗାଧୋଇବା ଆଉଥରେ ପଡିଲା।
ହଁ ସକାଳୁ ଟିକେ ଖରା ହେଲା ଏବେ ବର୍ତ୍ତମାନ ପାଇଁ ଟିକେ ମେଘ ହେଇଛି ବୋଲି ଟିକେ ଖରା ଜଣା ପଡୁନି।
ଅ ନାଇଁ ଇଆଡେ ପୁରା ସକାଳଠୁ ବି ଖରା ଚାଲିଛି ଯେ ମାନେ ଖରା ଦିନ ଭଳିଆ ଖରା ହଉଛି ଆଜି।
ହୁଁ ନାଇଁ ଏପଟେ ବି ସେମତି ହଉଛି ଖରା ହେଲେ ପୁରା ଭୟଙ୍କର ଖରା ହଉଛି।
ଓ ହ ବର୍ଷା ଫର୍ଷା ଅ ନେଇଥିଲା।
ହଁ ବର୍ଷା ହଉଚି। କାଲି କାଲି ତ ନୁହଁ ପଅରଦିନ ବର୍ଷା ଟିକେ ହେଇଥିଲା ଦେଇ କି କାଲି ମେଘୁଆ ପାଗ କରିକି ରହିଲା ଆଜି ସଖାଳ ଟିକେ ଖରା ହେଲା ଏବେ ବର୍ତ୍ତମାନ ଟିକେ ମେଘ କରିୁଛି।
ଉଁ ବର୍ଷା ହବ ବୋଧ ରାତିରେ ଆଉ।
ହଁ ରାତିରେ ମେ ବି ହେଇପାରେ।
ଯାହା ହଉ ଆପଣ ଏରିଆ ଟିକେ ଥଣ୍ଡା ହେଇଯିବ ହେଲେ।
ହଁ ନାଇଁ କଣ କରିବା ଆଉ ଗରମରେ ଆଉ ରହି ହଉନି କିଛି କରି ହଉନି
ହଁ ଗରମ ରୁ ରହିହେଉନି ପୁଣି ଏସି ସବୁ ଲଗେଇ ଦଉଛନ୍ତି ସେଥିରେ ବି ଏ ପ୍ରଦୂଷଣ ହେଇଯାଉଛି ସେଥିରେ ବି ଆଉଥରେ ଗରମ ମାନେ ସବୁ ଆଉ ଧନିକ ଶ୍ରେଣୀର ଲୋକ ଅଛନ୍ତିକି ଆଉ ମଧ୍ୟବିତ୍ତ ପରିବାର ବି ଅଛ ସେମାନେ ଆଉ ଏସି ଫେସି କିଣି ପାରୁନାହାନ୍ତି ସେଇ ଗରମ ଟା ତାଙ୍କୁ ହେଇଯାଉଛି ଏସି ଭିତରେ ଯିଏ ରହୁଛି ତାଙ୍କୁ ଭଲ ଆଉ।
ସେଇଟା ପରା ସେମାନେ ଆଉ କଣ ଗରମ ଜାଣିପାରୁଛନ୍ତି
ଏ କଣ କଥା ସବୁ ନିଜ ନିଜ କଥା ହିଁ ଭାବୁଛନ୍ତି ଗଛ ଲଗେଇଦେଲେ ସମସ୍ତଙ୍କର ସୁବିଧା।
ସେଇଟା ପା ଗଛ ହାଣି ଦଉଛନ୍ତି ଲଗେଇ ଆଉ ଲଗେଇଲା ବେଳକୁ କେହି ନଥିବେ ଆଉ ଲଗେଇବା ପାଇଁ।
କହୁଛନ୍ତି ଲଗେଇଦବା ଲଗେଇଦବା ଲଗଉନାହାନ୍ତି ଆଉ
ସେଇଟା ପରା ଯେତିକି ହାଣୁଛନ୍ତି ସେତିକି ଲଗେଇଲେ ତ ହବ ପୁଣି
ହଁ ସବୁଆଡେ ତ କାମ ଚାଲିଛି ଜାଣିଛୁ ସବୁଆଡେ କାମ ହଉ ଯେ ହେଲେ ବି ଯେତିକି ହଣା ହଉଛି ସେତିକି ଯଦି ସେତିକି ବି ଲଗାନ୍ତେ ବହୁତ ଭଲ ହେଇଯାଆନ୍ତା। ଶହେ ଟା ନା କାଟିଲି ଯଦି ଦୁଇଶହ ଟା ଲଗେଇ ଦେଇଥାନ୍ତେ ତ ଆହୁରି ଭଲ। ଗୋଟେ କଣ କରିବା ମଣିଷ ଜୀବନ ଏମିତି
ତ ଖରା ହବ ଆ କା ଆଉ କଣ କରିବା।
ହୁଁ। ଆମେ ସେମିତି ମାନେ ପରିବେଶକୁ ଦୂଷିତ କରୁ ସିଏ ବି ତାର
ହଁ ହଁ ହଁ ସେଇଟା ତ ତାକୁ ବି ଦରକାର ନା
ହଁ ତାକୁ ବି ସିଏ ବି ପଲ୍ୟୁସନ ହଉଛି ପୁରା ମାନେ ପ୍ରଦୂଷଣ ବହୁ ଲୋକ ସଂଖ୍ୟା ବି ବହୁତ ବଢି ଯାଉଛି।
ହୁଁ
ସେଟା ବି ଟିକେ ହେଇଥିଲେ କମ ହେଇଥିଲେ ହେଇଥାନ୍ତା ଆଉ ଲୋକ ସଂଖ୍ୟା ବଢି ଯାଉଛି ପୁଣି ପ୍ରଦୂଷଣ ଯେହେତୁ ଗରମ ଟିକେ ଅଧି
ହଉଛି ଆଉ ଅଧିକା ହଉଛି।
ଆଗରୁ ଦି ଚାରି ବର୍ଷ ଆଗରୁ ବହୁତ କମଥିଲା ଏବେ ଟିକେ ଧୀରେ ଧୀରେ
ହଁ ସେତେବେଳେ ଗଛବି ଏତେ କାଟୁ ନଥିଲେ ନା। ତାପରେ ଏବେ ବୋଲେ କଣକି ଲୋକବି ବେଶୀ ହେଇଗଲେ ତାପରେ ସେମତି କି ଜାଗା ଫାଗାବି ଇଏ ହଉଛି ଗଛ ପଛ କାଟିଲେ ହିଁ ହବ ନା
ହୁଁ।
କାଟି ଦଉଛନ୍ତି ଆଉ ଲଗେଇବାକୁ ଆଉ ନାହାନ୍ତି କିଏ
ସହରତ ଯେତିକି ବୃଦ୍ଧି ଚାଲିଛି ଲୋକ ସେଇଠି ସବୁ କାଟି ଦଉଛନ୍ତି ଗଛ ସବୁ ଆଉ ଯାହା ହେଲେ ଗାଁରେ ଚଳିବ ଟିକେ ମାନେ ଲୋକ ଏତେ କଟାକଟି କିଛି ନାହିଁ।
ହୁଁ ନାଇଁ ଦେଖିଲେ ଗାଁ ହିଁ ଟିକେ ଥଣ୍ଡା ରହୁଛି ହେଲା।
ହଁ ଗାଁରେ ଟିକେ ଶାନ୍ତି ଟିକେ
ହଁ ନହେଲେ ଏମିତି ବାହାରେ ଟିକେ ସହରରେ ହେଲେ ପ୍ରବଳ ଗରମ ହଁ ହଁ ଦେଖିଲେ ଗାଁରେ ହିଁ ଟିକେ ଶାନ୍ତି ଲାଗୁଛି।
ମାନେ ଏକରେ ତ ଗାଡି ମଟର ପ୍ରଦୂଷଣ ପୁଣି ଯୋଉ କଳକାରଖାନା ସବୁ ଚାଲଛି ସେଇଟା ପ୍ରଦୂଷଣ ମେ କଣ ଗଛ ଫଛ କାଟିି ଦଉଛ ଘର ଫର କରୁଛନ୍ତି ସେଇଟା ଗୋଟେ ଇଏ
ହଁ।
ଆଗ କାଳରେବି ଭଲ ପୁରା ମାନେ ଇଏ ଥିଲା ଚାଳଘର ରହୁଥିଲେ, କିଛିଏସି ନାହିଁ କିଛି ନାହିଁ ଆରାମସେ ଥଣ୍ଡା
ହୁଁ ନାଇଁ ନାଇଁ ସେଇଡା ଆଦୋଉଁ ଥଣ୍ଡା ହିଁ ହଉନଥିଲା, ବଢିଆ ଥଣ୍ଡା ଦବ ସେଇଡା
ଆକ୍ଲୂଆଲି ଭଲ ଏବେବି ଆମେ ବି ଏଠି ପକେଇଲେ ଛାତ ଉପରେ ମାନେ କୋଉ ଛାତ ଇଏ କଲ ମାନେ ଖାଲି ଯଦି ପାଳ ପକେଇଦବା ଛଣ ହେଲେ ସେଇଟା ବି ବହୁତ ଥଣ୍ଡା ଦବ ଛଣ ଇଏ କରିକି ପାଣି ଟିକେ ପକେଇଦେଲେ ନର୍ମାଲବି ରଖିଦେଲେ ଥଣ୍ଡା ରହିବ। ଲୋକବି ଏବେ ସେଇ ମାନେ ଆଉଥରେ ପୂର୍ବ ସମୟକୁ ଫେରି ଯାଉଛନ୍ତି ଧୀରେ ଧୀରେ ମାନେ ଗୋଟେ ଷ୍ଟାଇଲ ଟାଇପର ହେଇଗଲାଣି ଏବେ
ସେଇଗୁଡ଼ା ସେତବଳେ ହେମସେମିତି ଆକାରରେ ରହିଲା ସତରେ
ଆଉଥରେ ପୂର୍ବକାଳକୁ ଫେରି ଯାଅନ୍ତୁ, ସେଇ ଏଇ ଖାଦ୍ୟ ଆଉଥରେ ସେମତି ହେଇଯାଉଛି ଖାଦ୍ୟ ଏବେତ ଯେମିତି ହେଲାଣି ଆଉ କୁହନ୍ତୁ ନାହିଁ
ହଁ ଆଗରା ଏବେ ଆଉ ଆଗର ଖାଦ୍ୟ ଖୋଜିଲେ ମିଳୁଛିକି?
ହୁଁ ନହେଲେ ଦେଖୁନାହାନ୍ତି, ଆଗରୁଯିଏ ମାନେ ଥିବେ ଏବେଯାଏ ଅଶୀ ନବେ ବର୍ଷ ବଞ୍ଚି ଯାଉଛନ୍ତି, ଏବେ ଚାଳିଶ ପଚାଶ ବର୍ଷ ବଞ୍ଚିବାରେ ବହୁତ କଷ୍ଟ କଥା
ଆଗର ମାନେ ଆଗର ଖାଦ୍ୟବି ସେମିତି ଥିଲାନା
ହଁ ଖାଦ୍ୟ ମାନେ ନେଚୁ ରାଲ ପୁରା ଇଏତ
ତ କେତେ କଣ ପଡୁଛି? ତମେ କହିଲା ପରି ଚାଳିଶି ହେଲାବେଳକୁ ଆଉ ନଥିବ
ହେ-ହେ-ହେ ସ ସବୁଆଡକୁ ତ ମଣିଷକୁ ବିପଦ ଆଉ ପଶୁମାନେତ ସେ ଜାଣିପାରୁନାହାନ୍ତି, ତାଙ୍କର ଆଉ କଣ ମାନେ ମଣିଷ ପାଇଁ ପଶୁବି ହଇରାଣ ହଉଛନ୍ତି।
ସତ ସତ
ସେମାନେ ତ କିଛି ଜାଣୁନାହାନ୍ତି, କିଛି ନାହିଁ ଯାହା ପୋଷଣ ତ କରୁନାହାନ୍ତି ସେମାନେ ମଣିଷ ତାହା ପ୍ରଦୂଷଣ କରୁଛି, ସେମାନେ ଭୋଗୁଛନ୍ତି ଆଉ
ହୁଁ ସେମାନେ ବି ଭୋଗୁଛନ୍ତି, ଆମେବି ଭୋଗୁଛେ
ଆଉ ସେଥିରେଆଉ, ତାଙ୍କୁ ଆଉ ଦୋଷ ଦେଲେବି କଣ
ହୁଁ ଭୁଲତ ଆମେ କରୁଛେ
ଆଉ ଆପଣଙ୍କ ଘରେସବୁ ଭଲ?
ହଁ ସବୁ ଭଲଅଛନ୍ତି।
ସବୁ ଖାଇବା ପିଇବା ସରି ଗଲାଣି?
ହଁ ଖିଆ ପିଆ ସରିଲାଣି। ଚିନ୍ତା ହେଇଗଲାଣି ପାଗ ଟିକେ ଥଣ୍ଡା ଅ ଟିକେ ଭଲ ଲାଗୁଚ ଥଣ୍ଡା ବି ଲାଗୁଛି।
ହ ନାଇ ଆମର ଟିକେଟ ଖରା ଖରା ଅଛି, ଯେ ହେଲେ ବି କୋରେନ୍ ତ ଏବେ କାଟୁନାହାନ୍ତି, ବହୁତକ ଧୀରେ ଧୀରେ କମିଗଲା ଖରା ଦିନେ ଟିକେ କଟକ ଲାଗ
ନାଇଁ ଆମର ଗଟେ ବର୍ଷା ବର୍ଷା ଟିକେ ବେଶୀ ହେଲେ, ଏମତି ପବନ ବର୍ଷା ହେଲେ କାଟୁଛନ୍ତି, ନହେଲେ ତ କାଟୁନାହାନ୍ତି ତ।
ହୁଁ ହୁଁ ଆଛା, ଏପଟେ ବି ଏବେ ପୁରା ଠିକଠାକ ହେଇଗଲାଣି ଲାଇନ ହ ଠିକ ଅଛି
ହଁ ପରା
ହଉ ହଉ ହଉ ଧନ୍ୟବାଦ। ଭାଇ ସାଙ୍ଗେ କଥା ହେଇ ଭଲ ଲାଗିଲା ହଉ, ରଖୁଛି ହଉ।